ହ୍ୟାଲୋ।
ହ୍ୟାଲୋ।
ହଁ କରୁଛୁ?
ଏଇଠି ବୁଲୁଥିଲି ଟିକେ, ଆଉ ତୁ କଣ କରୁଚୁ?
ମୁଁ ଏଇ ତ ଗାଧେଇକି ଆସିକି ବସିଛି ଆଉ। ଆଉ ତୁ ଖାଇଲୁଣି ନା?
ହଁ ମୁଁ ଖାଇଛି ଖାଇକି ଟିକେ ବୁଲ ବୁଲାବୁଲି କରୁଛି, ଆଉ ତୁ?
ମୁଁ ଖାଇନି ଖାଇବି ଆଉ, ତୁ ଗାଧୋଇ ଗୁଧେଇ ସାରିଲୁନା ଖାଇଲୁଣି ନା?
ହଁ ମୁଁ ଗାଧୋଇ ଗୁଧେଇ ସାଇଲିଣିି ଆଜି ଯୋଉ ଗରମ ଲୋକଙ୍କୁଜି ଗରମ ଦିନ ଟା କିନ୍ତୁ ଖରା ହଉଛି। ବହୁତ ଗରମ ଲାଗୁଛି ସେଥିପାଇଁ ଜଲଦି ଗାଧେଇ ଖେଇ ଦେଇକି ବୁଲି ଆସିଚି ହାରି ଆଉ।
ହଁ ହଁ ଭଲ ଆଉ ଯୋଉ ଶୁଣୁନୁ ଯୋଉ କିଏ କହିଲୁ ମାନେ ଆମ ଗାଁ ର ମାନେ ଇଏ ଟା ମାନେ ଟିକେ ଅଳିଆ ବେଶୀ ହେଇଯାଇଛି ତ ସେଇଟାକୁ ମୁନିସିପାଲିଟିକୁ ଡାକିଥିଲୁ। କରିବା ପାଇଁ ସେଠି ଆସୁନି ତମ ଆଡେ କଣ ମାନେ ଅ ମାନେ ଯେମିତି ପୁରା ଅଳିଆ ଭଳିଆ ହେଇକି ଅ କିଛି ନା ସଫାସୁତୁରା ହେଇଯାଇଛି।
ନା ଆମ ଗାଁରେ ଅଳିଆ ର ନାହିଁ ଆମ ଗାଁ ପରିବେଶ ହିଁ ଅଲଗା। କାହିଁକିନା ଆମର କୋଉ ମ୍ୟୁନିସିପାଲି ଗୋଟେ ମାନେ କାହାକୁ ଡାକିବାର ନାହିଁ କି ଆମେ ନିଜ ଆମ ଗାଁ ଲୋକ ନିଜ ପରିବେଶ ନିଜେ ଆମେ ସୁରକ୍ଷିତ ରଖୁଛୁ। କାହିଁକି ନା ବାହା ଲୋକଙ୍କୁ ଆମେ କାହିଁକି ଆମ ନିଜ ତ ନିଜ ନିଜେ ସୁରକ୍ଷିତ ରଖିବା ଟା ହିଁ ଭଲ ଆମେ ସମସ୍ତେ ପାଞ୍ଚ ଜଣ ଏକାଠି ହଉଛୁ। ଆମ ଗାଁ ଲୋକ ଏକାଠି ହଉ ଜଙ୍ଗଲ ମାନେ ସବୁ ବିଷୟରେ କଥା ହଉଛନ୍ତି ଆମ ଗାଁର ମାନେ କୋଉଠି ଅଳିଆ ଅଛି କି କୋଉଠି ଗଛ ଲତା ଅଛି। କୋଉଠି କଣ ଅଛି ଏମିତି ଦେଖି ସମସ୍ତେ ଆମ ଗାଁ ଲୋକ ହିଁ ସଫାସା ସୁତୁରା କରୁଛନ୍ତିମେ ବାହାର ଲୋକ କାହିଁ ଡାକିବୁ। ନିଜ ଗାଁ ବିଷୟରେ ଆମେ ନିଜେ ହିଁ କଥା ହବୁ ନା। ଆମ ଆଡେ ଏମିତି ହିଁ ମାନେ ଗାଁ ପରି ପରିବେଶ ଟା ହଉଚି। କହିଲି ତମ ଆଡେ କେମିତି ହଉଚି କଣ?
ହଁ ଆମ ଆଡେ ପା କହୁଚି ମାନେ ଲୋକ ମାନୁନାହାନ୍ତି ପ ପକେଇ ପୁକା ଦଉଛନ୍ତି ସବୁ ମାନେ ବାହାରେ। ଜରି ଫରି କିଏ ଗୋଟେ କୁରୁକୁରି ଖାଇଲା ହଁ ବାହାରେ ପକେଇ ଦଉଚନ୍ତି। ଗୋଟେ ମିକ୍ସଚର ପ୍ୟାକେଟ୍ ହେଲା ବାହାରି ପକେଇ ଦଉଚନ୍ତି। କି ଆଜି ହଁ ଥଣ୍ଡା ଟେ ପିଇଲା ବାହାରେ ପକେଇ ଦଉଚନ୍ତି। ଏମିତି ଯଦି ତମେ ଗୋଟେ ଗୋଟେ ଜିନିଷ ବାହାରେ ପକେଇବ ସେ ଓବିଅସ୍ଲି ସେ ଜାଗା ହିଁ କୋତରା ହବ। ହଁ ତମେ ଗୋଟେ ଜାଗାରେ ପକାନ୍ତ। ନା ସେତିକି ବି ନାଇଁ, ଯୋଉଠି ଯୋଉଟା ଖାଇଵ ଯୋଉଠି ଶେଷ ହେଲା ସେଇଠି ସେ ଜିନିଷ ଟା ଫୋପାଡା ହିଁ ଗଲା। ତ କହ ସେଇ ଜାଗାଟା ତ ହଁ ଭଲ ଖରାପ ହେଇକି ରହିବ। ସେଥିପାଇଁ ଆମେ ସେଇଟା ଭାବିଥିଲୁ ଯେ ମାନେ ଡାକିବୁ ବୋଲି ମୁନିସିପାଲିଟି ବାଲାକୁ ସେ ଆସିକି ସଫାସଫି କରିଦବ। ଦେଖିଆ ନା ତମ ଆଡେ ସେମିତି ନାହିଁ କି ନା ନିଜେ ନିଜେ ସବୁ କରୁଚ?
ଆମ ଆଡେ ସବୁ ନିଜେ ନିଜେ। ତମେ ତୁ ଯୋଉ କହିଲୁ କି ତମ ଗାଁ ରେ ଏମତି ସେମତି ମୋ କହିବା ଉଚିତ୍ କଣ କି ଯୋଉମାନେ ତ ଅଳିଆ ମାନେ ପକା ପୁକି କରୁଚନ୍ତି। ଆମେ ନିଜେ ତାଙ୍କୁ ଫାଷ୍ଟ ଡ଼ା କି ବୁଝେଇବ। କହିବ ଦେଖ ଆମ ନିଜ ପରିବେଶ ତ ନିଜେ ହିଁ ମାନେ ସୁରକ୍ଷିତ ରଖିବା। ଅନ୍ୟ ଯୋଉ ତମେ ଯଦି କୋତରା ମତରା କରୁଚ ତାହେଲେ ବାହାର ଲୋକ ତ ଆସ ଆହୁରି ଆହୁରି କଣ କରିବେ। ଆମ ନିଜ ଗାଁକୁ ଆମେ ମାନେ ଚାହିଁବା ଆମେ ନିଜ ଗାଁକୁ ଆମ ପରି ପରିବେଶ କୁ ଭଲରେ ରଖିବା ପାଇଁ ନା। ତ ତମେ ଆମେ ମାନେ ନିଜ ଯଦି କୋ କୋତରା କରିବା ସେଇ ସେଇ ଜାଗା। ଆମେ ସେଇଠି ରହୁଚେ ସେଇଠି ବୁଲୁଚେ। ତମେ ଆମେ ସେଇଠି କେମିତି କୋତରା କରିବା। ଆମେ କାହିଁନା ଆମେ ରାତି ପାହିଲେ ଆମେ ବି ସେଇ ସେଇ ଜାଗାରେ ବସୁଚେ ବୁଲୁଚେ ଚାଲୁଚେ ସବୁ କରୁଚେ। ପୁଣି ସେଇ ଜାଗାରେ ଆମେ ଅଳିଆ କୋତରା କଲେ ନିଜକୁ ଆମକୁ ଖରାପ ଲାଗିବ। ଯିଏ ଗୋଟେ ଗାଁକୁ ଆସି ପଶିଆସିବ ସମସ୍ତେ କହିବେ କହିବେ ଏ ହେ ଆଙ୍କ ଗାଁ ଟା କଣ ଏତେ କୋତରା ଏତେ ଆଙ୍କ ଆଙ୍କ ପରିବେଶ ଟା କଣ ଏତେ ଖରାପ୍। କେତେ କେତେ ଖରାପ ଲାଗିବ ସେଇ ଟାଇମ୍ ରେ।
ହଁ ପା। ତାହେଲେ ଆମେ ଭାବୁଚୁ ଏଥର କ ଟା କଣ କହିଲୁ ଅ ମାନେ ଲୋକମାନଙ୍କୁ ଏତେ କହିବା କି ଝଗଡା କରିବା ଇଏରେ ନୁହଁ ମିଶିକି ସମସ୍ତେ ଅଧା ଅଧା ଦେଖେ, ନିଜ ଘର ଆଗଟାକୁ ନିଜେ ମାନେ ସଫା କରିଦେଲେ ପଛପଟ ସାଇଟି ଆଗ ସାଇଟି କରିଦେଲେ ମାନେ ନିଜ ଘର ନିଜ ଘର ଆଗ ନିଜେ ସଫା କର। ତ ସେଟା ହେଇଗଲେ ହଁ ମାନେ କିଛି ଆଉ ଅସୁବିଧା କରିବାକୁ ପଡିବନି କି କେହି କାହାକୁ କିଛି ବି କହି ମାନେ କହିବି ପାରିବେନି। ହଁ ତମ ଘର ଆଗ ତମେ ତମ ସବୁ ସଫା କରିବାକୁ ତମକୁ କୋଉ ଖରାପ ଲାଗିବ। ନା ଲାଜ ଲାଗିବ। ଆଉ ତମର ହଉଚି ପୁରା ଗାଁ ହେଲା ବେଳକୁ ଆମର ପୁରା ଗାଁ ନହେଲା ଆମର ହଉଚି ସହର ଟାଇପ୍ ଟା। ସହରର ଗୋଟେ ଗାଁ, ଦି ତିନି ଗୋଟେ ଗାଁକୁ ମିଶିକି ମାନେ ମାନେ ଏଟା ଗୋଟେ ପୁରା ତମର ପୁରା ଗାଁ ଏରିଆରେ ପୋଖରୀ ସେ ଯୋଉ ନାଳ ସେ ଏପଟେ ପାହାଡ ଏମିତି ଥିଲା ବେଳକୁ ଆମର ହଉଚି ପୁରା ସହର ର ଗାଡ଼ି ଫାଡି ସବୁବେଳେ ଡେଲି ହେଲା। ହେଟା ଖାଲି ସେଇଠି ଗୋଟେ ନାଁ କୁ ଗୋଟେ ଗାଁ। ସେଠି ଅଛି ବହେ ଘର ଅଛି। କିନ୍ତୁ ସେ ଜାଗା ରାକୁ ସେମାନେ ପୁରା ଡ୍ରେନ୍ ଫ୍ରେନ୍ କରିକି ଉଁ ପକେଇ ପୁକାକି ପୁରା ଆଉ କିଛି ଅବସ୍ଥା ନାହିଁ। ସେ ଗାଁରେ କିଛି ମାନେ ଆମ ଗାଁ ର କହିବାକୁ ଗଲେ କିଛି ଅବସ୍ଥା ନାହିଁ। ସେଇଟାକୁ ପୁରା ସଫା କରିକି ଇଏ କରି ଯଦି ଟିକେ ହୁଅନ୍ତା ତ ଭଲ ହୁଅନ୍ତା। କିନ୍ତୁ ଆମର ହଁ ପରିବେଶ ସ ମାନେ ଗାଁ ଏରିଆ ଯାହା ହେଲେ ଟିକେ ସୁନ୍ଦର ରହିବ। କାରଣ ସକାଳୁ ଉଠୁ ଉଠୁ ଝାଡୁ କରା କୁରି ପୁଣି ସେପଟେ ତମେ ମାନେ ସବୁ ମାନେ ପାଣି ଫାଣି ଛିଞ୍ଚୁଥିବ ନା ମାନେ ଇଆରାକୁ ଧୋଳି ବି ଉଡୁନଥିବ ପରିବେଶ ଟିକେ ଅଲଗା ନା ନା କଣ?
ହଁ ତ ତୁ କହିଲୁଚି ଏମତି ତମ ଗାଁ ବିଷ ଏ ଯେମିତି ମୁଁ କୁ ମାନେ କହିବା କହିବାକୁ ଗଲେ ସେମିତି ତମେ ସେଇଟା ତମ ନିଜ ଗାଁ ଲୋକ ଙ୍କୁ ବୁଝେଇବ କି ଦେଖ ଆମ ନିଜ ଗା ଆମ ନିଜ ଗାଁ ମାନେ କଣ ତମେ ତମ ନିଜ ଘର ଟାକୁ ସଫାସତୁରା ରଖ ନା ତ ଜଣେ ସଫାସତୁରା ରଖିଲେ ଆଉ ଜଣେ ତାଡୁ ଦେଖି ହେଇ ସିଏ ତ ସଫାଶୁଫି କଲାଣି ମୁଁ ବି ଯାଉଚି ସଫାଶୁଫି କରିବି ଜଣଙ୍କ ଦେଖ ଜଣ ତମେ ସିନା ସମସ୍ତେ ଯଦି ଖରାପ ମାନେ ଖରାପ ପଡିବ ତ ସମସ୍ତେ ଗାଁ ଲୋକ ତ ସମସ୍ତେ କରିବେ ଖରାପ ନା ନିଜେ ନିଜେ ସୁରକ୍ଷିତ କରା ଆମ ଗାଁରେ ତ ଆମ ଗାଁରେ ତ ସେମିତି ହଉଛି ଆମର ଆମ ଗାଁ ଲୋକ ହିଁ ଭଲ। ଆଉ ତାଙ୍କ ନିଜ ପରି ପରିବେଶ ଭଲ ସେମାନେ ଚାହାଁନ୍ତି କି ଆମ ପରିବେଶ ଯେମିତି ସୁରକ୍ଷିତ ରହୁ ଆମ ପରିବେଶକୁ ମାନେ ସମସ୍ତେ ଭଲ କୁହନ୍ତୁ। ପରିଷ୍କାର ପରିଚଛନ୍ନ ରୁହନ୍ତୁ କୋତରା ମତରା କଲେ କଣ ନିଜ ଦେହ ପାଇଁ କ୍ଷତି ନିଜ ପାଇଁ ବି ଯୋଉ ଯିଏ ବି ଦେଖିବ ତମକୁ ଖରାପ କହିଁବ ହେଇ ଆଙ୍କ ଘରେ ତ ଏତେ ଗୋତରା ହେଇଛି ଆଙ୍କ ଘରକୁ କିଏ ଯିବ ଲାଗିବ ସେଇ ଟାଇମ ରେ ତ ସେଇ ନିଜେ ମାନେ ମାନେ ନିଜେ ବି ପରିଷ୍କାର ରୁହ ସମସ୍ତଙ୍କୁ ବି ମାନେ ଜଣା କି ହଁ ଆମର ମାନେ ଆମ ପରିବେଶ ଭଲ ଆମ ଘର ଲୋକ ଘର ଲୋ କ ବି ଭଲ ଆମର କଥାବାର୍ତ୍ତା ବି ଭଲ ଏମେ ମୁଁ ଚାହୁଁଛି କି ଏମିତି କରିବା କଥା ତୁ ସେମିତି ତମ ଗାଁରେ ସେମିତି କଥା କୁହ କି ହଁ ଆମେ ସିନା ନିଜେ ଭଲରେ ରହିଲେ ସିନା ଆମକୁ ଆମ ଗାଁକୁ ଯେଉଁ ଲୋ କୋଟି ଆସିବ ସେ କହିବେ କି ନାଇଁ ହେ ଆଙ୍କ ଆଠା ବହୁତ ଭଲ ତ ତାଙ୍କ ପରିବେଶ ବହୁତ ଭଲ ଆଙ୍କ କଥାବାର୍ତ୍ତା ଭଲ ସବୁ ଭଲ ମୁଁ ଭାବୁଛି ତମେ ଏମିତି କଥାବାର୍ତ୍ତା କରିକି ଗୋଟେ କଥା କୁହ ଯେମିତି ତାଙ୍କ ମନ ଟା ମାନେ ବୁଝିବ କି ହଁ ସିଏ ତ ଯାହା କହିଲା ଗୋଟେ ଠିକ କଥା କହିଲା ଆମ ନିଜକୁ ତ ଖରାପ ହେଲେ ଲାଗିବ ନା ଝିଅଟେ ଆସି ବାହାର ଲୋକକୁ ଆମ ଘର ବିଷୟରେ କଥା କହିବ
ହଁ ତାହେଲେ ଗୋଟେ କାମ ତାହେଲେ ତୁ କହୁଛୁ ଯେ ଆମ ଗାଁକୁ ଆମେ କହିକି କରାଇବୁ ନା ନିଜେ ନିଜେ କରାଇବୁ ନା ତୁ କୋଉଟା କହଛୁ ସତ କଣ
ମୁଁ କହିବାକୁ ଚାହୁଁଛି କି ତମେ ନି ନିଜେ ନିଜେ କଥା କୁହ ତମେ ନିଜେ ନି ନିଜ ଭିତରେ ମନକୁ ମାନେ ବୁଝାଅ କି ଆମେ ଆମେ ଚାହୁଁଛୁ କି ହୁଁ ଯୋଉ ଆମ ଗାଁ ଟାକୁ ଭଲସେ ରଖିବା ପାଇଁ ଆମ ନିଜ ଘର ଭଲ ରଖିବା ପାଇଁ ଆମ ନିଜ ଚାରିପାର୍ଶ୍ଵରେ ଥିବା ଜିନିଷ ଗଛ ଲତା ଆଦି ଅଳିଆ ମାନେ ସବୁ କିିଛି ସବୁ କିଛି ସଫାସୁଫି କରିବା ପାଇଁ ନିଜେ ସିନା ସଫାସଫି କଲେ ନିଜକୁ ପରିଷ୍କାର ଲାଗିବ। ଓ ଅନ୍ୟ ମାନଙ୍କୁ ବି ଦେଖିଲେ ବି ଭଲ ଲାଗିବ ତ ମୁଁ ଭାବୁଛି ତମେ ସମସ୍ତେ ଗୋଟେ ଏକାଠି ଗୋଟେ ବସିକି ଗୋଟେ କଥା ହୁଅ କି ସ୍କୁଲ୍ ଡେ ମାନେ ଗୋଟେ ସଂଘ ବସିକି କଥାବାର୍ତ୍ତା ହୁଅ। କି ଆମର ଏମିତି ସେମିତି କରିବୁ ଆମର ଟିକେ ଭଲସେ ଆମ ନିଜ ପାଇଁ ନିଜେ ଅ ମାନେ କାହା ପାଇଁ ନକଲେ ନିଜ ପାଇଁ ତ କରିବ ନା ଅନ୍ୟ ପରଲୋକଙ୍କ ପାଇଁ ନ କର ନିଜର ଯେ ଯେତିକି ଜାଗା ଜାଗା ଘର ଅଛି ସେତିକି ତ ପରିଷ୍କାର ରଖ ନା ସେତିକି କଲେ ତମେ ନିଜ ପାଇଁ ହିଁ ଭଲ ଆମେ କହୁନୁ କି ତମେ ଆମ ମାନଙ୍କ ପାଇଁ କର ଯାହା କରିବ ତମେ ନିଜ ପାଇଁ କରିବ ଏତେ ଏମିତି ବୁଝ ବୁଝା ହେଇକି କଥା ହେଇକି ମାନେ କଥାଟା ହୁଅ ଦେ ଦେଖିବା କଣ କଥା ହେଇଥିଲ ବି ଜଣା ପଡିବ ହ ମାନେ କିଏ କଣ କଥା କହୁଛି କି ନ କହୁଛି ମୁଁ କହୁଛି କି ଏଇଠି ତମେ ସେମିତି ସବୁ ବସିକି କଥାବାର୍ତ୍ତା ହୁଅ ଆଉ
ହଁ ତାହେଲେ କଣ ମାନେ କଣ କଣ ମାନେ ତାହେଲେ ଆମେ ନିଜେ ନିଜେ ଆମେ କଥା ହବୁ ଯେ ଯାହା ବୁଝୁ କଣ ବୟସ୍କ ଲୋକ ଅଛନ୍ତି ନା ତାଙ୍କ ଉପରେ ତ ଆମେ ଚଢେଇ କଥା ହେଇ ପାରିବୁନି ସମସ୍ତଙ୍କ ଘରେ ଯାହା ହେଲେ ବି ଏମାନେ ଟିକେ ବୟସ୍କ ବୁଢା ବୁଢୀ ସେମିତି ସେମାନେ ଯୋଉ ଆମ ଆମ ବାବା ମା ଏଯେ ହବ ସେମାନଙ୍କ ସହିତ ଝଗଡା କଲେ ସେମାନେ ବି ଆମକୁ କହିବେ ଏଆ ମାନେ ମୁହଁ ବଢା ବଢି ହେଲେଣି ମୁହଁ ବଢିଗଲାଣି ଏଛୁଆଙ୍କର କଥାବାର୍ତ୍ତା କରୁଛନ୍ତି ମାନେ କାହାକୁ ଖାତିରି କରୁନାହାନ୍ତି ତସେଥିପାଇଁ କଣ ଯାହା ଆମକୁ ଲାଠେଇକି ଲାଗିବ ଆମେ ପୁଣି ଝିଅ ଝିଅକୁ ଯାହା କହିବା କଥା କହିବୁ ସେଥିରେ ପୁଣି ଭାଇ ମାନ କଣ ବଡ଼ ଭାଇମାନଙ୍କୁବି ଯୋଗଦାନ କରିବୁଯେ ହଁ ତମେବି ଆସ ତମେବି କୁହ ତମ କଥା ରହିବ। କାହିଁକିନା ପୁଅ ପିଲା ଯାହା ହେଲେବି ସେମାନଙ୍କ କଥା ତାହାଲେ ତାଙ୍କ ଉପରେ ବିଶ୍ଵାସ କରି ଗଟେ କାମ କଲେ ହଁ ସେମାନେ କହିବେ ହଁ ପୁଅ ପିଲାଅରାତ ଅଛନ୍ତି। ଝିଅ ପିଲାତ ଏକା ନୁହନ୍ତି ହଁ କରିହବ ଗୋଟେ କାମ ଆ ଖାଲି ଝିଅଟା ଦେଖିକିତ କେହି କିଛି କହିବେନି ହଁ ତମ କଥା ଶୁଣିକି ଆମେ ଏଇନା ଯାଉଥିଲୁ ଅଳିଆ ସଫା କରିବାକୁ ତମ କଥା ଶୁଣିକି ଆମେ ଏଇ ସଭା ବସେଇବୁ ତମ କଥା ସୁଣିକି ଆମେ ଏଟା କରିବୁ ସେ ଜାଣିଚ ଗାଁ ଗାଁରେତ ଝିଅକୁ ଯାହାଲେବି ଟିକେ ଇଏକୁ କରିବେ ପୁଅକୁ ଟିକେ ଉପରେ ରଖିବେ। ତ ପୁଅ ଝିଅଠୁ ପୁଅର କଥା ତାଉ ମାନେ ଅଧିକ ରହିବ ତକଣ କରିବା ସେୟା ଯାହା କହିବେ ଯାହା ଅଁ ଫାଷ୍ଟ କଥା ହବୁ ଯାହା ଯୋଉଟା ଠିକ୍ ଲାଗିବ ସେଇଟା କରିବୁ ଆଉ କଣ କରିବୁ ନାକଣ କହୁଚୁ ଏଇଟାହିଁ କରିବୁ।
ହଁ ଯୋଉ କହିଲୁକି ନା ବୟସ୍କ ଲୋକମାନେ କହିବେକି ହଁ ଆମକୁ ଭୁଲ୍ ଦେବେ ଏ କି ହଁ ଭୁଲ୍ କହିବେକି ତମେ ଛ ମାନେ ତମେ ଝିଅ ହେଇକି ଆମ ଉପରେ ଚଢୁଛ ତମେ ସେଇଠି ଉତ୍ତରଟି କରିବ କିଆମେ ତମ ସହିତ ଝଗଡ଼ା କରିବା ପାଇଁ ଆସିନୁ ଆମେ ତମ ପାଇଁ ଆସିଚୁ। କାହିଁ ତମେଆମଠୁ ବୟସ୍କରେ ବହୁତ୍ ବଡ଼ ଆମଠୁ ଳବି ତମର ବହୁତ୍ ଜ୍ଞାନ ମାନେ ଅଛି ଜ୍ଞାନ ଶକ୍ତି ଅଛି। ତତମେ ଭଲ କାମ କଲେ ଆମେ ତମ ମାନଙ୍କୁ ଭଲ ଶିକ୍ଷା ପାଇବୁ ଆରେ ତମେ ଯଦି ଖରାପ୍ କାମ କରୁଥି ଚୋ ଆମେ ତମଠୁ ତାହେଲେ କେମିତି ଭଲ ଶିକ୍ଷା ପାଇବୁ ତମେ ଗାଁରେ ଯେତେବେଳେ ବଡ଼ ବଡ଼ ସମସ୍ତଙ୍କ ଘରେ ବଡ଼ ବଡ଼ ମୁରବି ଥାନ୍ତି ଜେଜେବାପା କିବାପା ସମସ୍ତେ ମୁରବି ଥାନ୍ତି ତସେମାନେ ସିନା ଭଲ କ ମାନେ ଭଲ କଥା କହିଲେ ଭଲ ମାନେ ବ୍ୟବହାର ଦେଖିଲେ ମାନେ ସବୁ ସବୁ କି କୋଉସୁ କୌଣସି ସେମାନେ ସିନା ଭଲ ହେଲେ ଆମେ ଛୁଆ ତାଙ୍କଠୁ ଶିକି ଶିଖିବା ତସେମାନେ ଯଦି ମାନେ ଭଲ କଥା ନକହିବେ ତଆମେ ତାଙ୍କଠୁ କେମତି ଭଲସେ ଭଲ କଥା ଶିଖିବା। ତମେ ସେଇଠି ତାଙ୍କ ଆଁ କଥାକୁ କହିବକି ଆମେ ତମକୁ ଝଗଡ଼ା କରିବା ପାଇଁ ଆସିନୁକି ଆମେ ତମକୁ ଆମେବି କଣ ଆମେବି ତମ ଘର ଲୋକ କନୁହଁ ଆମେ ତମ ଭଲ ପାଇଁ ଆମେ ଏଠିକି ଆସି କହୁଚୁ କାହିଁକିନା ନିଜ ପରିବେଶକୁ କେବେ ଯୋଉ ନିନ୍ଦନି। କାହିଁକିନା ନିଦ ନିଜ ପରି ପରିବେଶହିଁ ନିଜର ସବୁ କିଛି ଆଉ ଆମେ ଆମେ କଣ କହୁଚୁକି ଆ ତମେ ଆସିିକି ଆମ ଘରର ସଫା କର ଆମେ ଆମ ଘର ସଫା କରିବ ତମେବି ସେମିତି ତମ ପରିବେଶ ଟାକୁ ଟିକେ ସୁରକ୍ଷିତ ରଖ।
ହଁ ହଁ ଅଁ ଏଇଟା ଏଇଟା ତୁଯୋଉଟା କହୁଚୁ ଏଇଟାବି ଠିକ୍ କଥା ହେଲା ମାନେ କଣ କହିଲୁ ଆଉ ମୁବି ଚାହୁଁଛି ଆମ ଇଏ ଟାକୁ ସବୁବେଳେ ଠିକ୍ ହେଇଯାଉ ଆମ ପରିବେଶ ଠିକ୍ ହେଇଯାଉ କିଏ ମାନେ ଦେଖେ ସେଇତ ସେମାନେ ବୁଝି ପାରୁନାହାନ୍ତି ସେମାନେ ଯୋଉ ପକଉଚନ୍ତି ବର୍ଷା ଦିନେ ହେଲେ ସେଇଟାରୁ ଡେଙ୍ଗୁ, ମେଲେରିଆ ମାନେ ସବୁ ହବ ମାନେ ଏରା ସବୁ ଡିଆଁ ରୋଗ। କାଛୁ ହବ କୁଣ୍ଡିଆବି ହବ କାରଣ ତାସଶପଶରେ ଯୋଉମାନେ ଲୋକ ଆସିବେ ତାକୁବି ସେଇଆ ହବ। ଦେହବି ଖରାପ୍ ହବ ଫୁସ୍ ବି ଖରାପ୍ ହବ କିଡିନିବି ଖରାପ୍ ହବ ଆଜିକାଲି ଲୋକ ଦେଖୁଚୁ କେମିତି ହଠାତ୍କି ଏକାଥରେ ମରୁଚନ୍ତି ନହେଲେ ତଖାଲି ମରୁଚନ୍ତି ନୁହକି ଖାଲି ଏ ବାୟୁ ପାଇଁ ମାରୁଚନ୍ତି ସବୁଆଡ଼ୁ ସବୁ ମିଶିକି ହିଁ ଦେହ ଖରାପ୍ ହୋଉଚି ଏକାଥରେ ଆଜିକାଲି ହଠାତ୍ କି ହା ଷ୍ଟକ୍ ବାହାରୁଚି କିଏ ଜାଣିଚି କାହା ଜୀବନ ପାଣି ଫଟ ଜୀବନ ସେଥିରେ ତମେ ଗୋଟେ କଥା ଶୁଣିବନି ଗାଲୁ କରିବ ତମକୁ ହଇଯାମା ପିଇବ ତମକୁ ହଇଜା ହବ ହବ ତମ ସହିତ ଯୋଉମାନେ ଲୋକ ମିସି ସେମାନଙ୍କୁ ବି ତାଙ୍କ ସହିତ ଯୋଉ ଲୋକ ମିଶିଚନ୍ତି ତାଙ୍କ ସେମାନଙ୍କୁ ହେଇକି ଆମ ମାନଙ୍କ ପାଖକୁ ବି ଆସିବ। ମୁଁ ଚାହୁଁଚି ଯେ ବାୟୁ ଦ୍ଵାରା କାହାକୁ କିଛି ନ ହୋଉ ଜଳ ଦ୍ୱାରା ବି କେହି କିଛି ଜଳ ଆମର ଗୋଟେ ଜାଗାରେ ରଖୁଛନ୍ତି ଯୋଉ ପାଣି ମାନେ ବୋରିଙ୍ଗ ଫୋରିଂ କରୁଚନ୍ତି ବୋରିଙ୍ଗ ସିଷ୍ଟମ ହେଇଗଲାଣି ପୁଣି ଯୋଉ କୂଅ ଅଛି ଯୋଉ ଗୋଟେ କୁଅ ସେଇ କୂଅରୁ ତ ଚାରି ପଚାଶ ଲୋକ ସେଇଠୁ ଆଣୁଚନ୍ତି ପାଣିଟା। ତମେ ସେଇ କୂଅଟା ଯୋଉ ଲୋକ ଆସୁଚନ୍ତି ତା ଖାସୁଛନ୍ତି କିଏ ଛିଙ୍କୁୁଚନ୍ତି। କିଏ କଥା କହୁଚନ୍ତି ତାଙ୍କ ତ ସେମାନେ ବି ସଂସ୍ପର୍ଶରେ ଆସୁ ଚନ୍ତି ତ ସେଇଟାକୁ ମୁଁ ଚାହୁଁଛି ଯେ କେଇ କାହା ଇଏରେ ନ ଆସନ୍ତୁ କି କିଏ କାହାକୁ କିଛି କି କି ସଫଳ ନ ହୁଅନ୍ତୁ ତାଙ୍କ ପାଇଁ ସମସ୍ତେ ସେଇ ଗୋଟେ ତ ଶହେକୁ ହିଁ ବାପିଯିବ।
ହଁଁ ହଁ ତୁ ଏରା କଇଉ ସେଇଟି ମୁଇଁ ତମ୍ ଯାହା ହେଇଚିବି ସେଇଟା ତମ ଗାଁ ଲୋକଙ୍କୁ ବୁଝା। ଆଉ ସେମିତି ଆର୍ଥା ହେଇକି ନିଜ ପରିବେଶକୁ ନିଜେ ସୁରକ୍ଷିତ ରଖ ପରିବେଶ ହିଁ।
ହୋଉ ହୋଉ ତାହେଲେ ମୁଁ ତତେ ଯାହା ହବ ପରେ ଜଣେଇବି ଆଉ ନା କଣ କହୁଚୁ ମୁଁ ରଖୁଛି ତାହେଲେ। ତୁ ଯା କଣ କର।
ହଉ।